ହ୍ୟାଲୋ କଣ କରୁଛ?
ହ୍ୟାଲୋ।
ହ୍ୟାଲୋ କଣ କରୁଛ?
ଏଇଠି ବସିଛି ଆଉ ତମ ଭଏସ ଟା ସ୍ଲୋ ଆସୁଛି।
ଆଚ୍ଛା ଆଚ୍ଛା ହଉ ବୋଧେ ଟିକିଏ ନେଟୱାର୍କ ସ୍ଲୋ ଅଛି।
ହଁ ପୁରା ହିଁ ସ୍ଲୋ ମତେ କିଛି ଭଲସେ ଶୁଭା ଯାଉନି।
ଏବେ ଶୁଭିଲା?
ସେମତି ଟିକେ ନର୍ମାଲ ଆଉ କୁହ ଚଳିବ।
ଓହୋ ହ୍ୟାଲୋ ଏବେ ଶୁଭିଲା ତ ଠିକ? ହଁ ଆଉ କଣ କରୁଛ?
ଏଇଠି ବସିଛି ଆଉ।
ଆଉ ଖାଇବା ପିଇବା ସରିଲାଣି?
ହଁ ଖାଇବା ସରିଲାଣି।
ଆଉ କଣ ଖାଇ
ସନ୍ଧ୍ୟାବେଳେ ଖାଇଥିଲି ଆଉ।
ହଁ କଣ ଖାଇଲ?
ଏଇ ବରା
ଆଚ୍ଛା ହଁ ମୁଁ ବି ସେଇ ବରା ସିଙ୍ଗାଡ଼ା ଖାଇଥିଲି ଆଉ।
ହୁଁ।
ହଁ। ଆଉ ଯେଉ ମୁଁ କହୁଥିଲି କି ତମର ତ ସେପଟେ ଦଶହରା ପୁରା ଧୁମଧାମରେ ପାଳନ ହେଉଛି। ଛି ଆଉ ମୋତେ କଣ ଡାକୁନା।
ହଁ ଆସୁନ ତମେ ମୁଁ କଣ ମନା କରିଛି।
ନାମ ହୁଁ।
ତମେ ତ କେବେ ବି ଆସୁନ।
ହଁ ନା ମୁଁ ଶୁଣିଥିଲି ତ ମୁଁ କହିଲି ତମର ସେପଟେ ପୁରା ଦଶହରା ପୁରା ଧୁମଧାମ ରେ ପାଳନ ହୋଉ ଛି ଭଲ ମେଢ଼ ହେଉଛି ଯାତ୍ରା ହେରିକା ବି ପଡ଼ୁଛି। ଆମର ଏ ଯେଉଁ କେଉଁ ଗଣନାଟ୍ୟ ତୁମର ଆସିଛି ତୁଳସୀ ଗଣନାଟ୍ୟ ବୋଧେ?
ହଁ ତୁଳସୀ ଆସେ ଆରଥରକ ସ୍ୱର୍ଣ୍ଣ ମହଲ ଆସିଥିଲା।
ଓହୋ ଆଉ କଣ କେମିତି ତମର ସବୁ? ହୁଁ
ତିନିଟା ବଡ-ବଡ ମେଢ ହୁଏ, ଭଲ ହୁଏ ସେ ଠି ସବୁ ଯାତ୍ରା ଫାତ୍ରା ହୁଏ, ସେଇ ଗୋଟେ ଜାଗାରେ ମାନେ ବହୁତ୍ ଭଲ ହୁଏ।
ଓହୋ। ନା ଆମର ହୁଁ। ଆମର ଏପଟେ ହୁଏ ଯେ, ମାନେ ଏତେ ହୁଏନି ବହୁତ କମ୍ ମେଢ଼ ହୁଏ। କିନ୍ତୁ ମାନେ କଟକ୍ ରେ ତ ବହୁତ୍ ଅଧିକା ମେଢ଼ ହୁଏ, ବହୁତ୍ ଭଲ ମାନେ ତାଙ୍କର ଜାକଜମକରେ ଚାନ୍ଦି ମେଢଠୁ ଆରମ୍ଭ କରି ବହୁ ବହୁତ୍ ସାରା ମେଢ଼ ହୁଏ, ଯାଇଚ ନା ନାଇଁ କେବେ କଟକ୍?
ହଁ କଟକ୍ ମୁଁ ଯାଏ ମୋର ବନ୍ଧୁ ଘର ଅଛନ୍ତି ବହୁତ୍ ମୁଁ ଯାଏ।
ହୁଁ। ହଉ, ମୁଁ ଯୋଉଦିନ ମନେକର ଯିବି ସେଦିନ ତମର ସେପଟେ କିଛି ମେଢ଼ ବୁଲିବା ଆଉ ତା ପର ଦିନ ଆମେ ମିଶିକି କଟକ୍ ଯିବା, କଟକ୍ ରେ ବି ମେଢ ବୁଲିବା ନା କଣ କହୁଚ?
ହଁ ଯିବା ଆଉ, କଟକ୍ ତମେ ଆଗରୁ କେବେ ଯାଇଚ?
ହଁ ମୁଁ ଥରୁଟିଏ ଯାଇଥିଲି ଛୋଟବେଳେ, ମତେ ସେତବଳେ ବୋଧେ ସାତ ଆଠ ବର୍ଷ ଖଣ୍ଡେ ହେଇଥିଲା ଯାଇଥିଲି ସେତିକିବେଳେ ଫ୍ୟାମିଲି ସହିତ ବୁଲିବା ପାଇଁ। ଆଉ ତା ପରଠୁ ଆଉ ସମୟ ହଉନି କି ଛୁଟି ମିଳୁନି ମୁଁ ଆଉ ଯାଇପାରୁନି, ଏଇଥରକ ଭାବିଚି ତମ ସହିତ ଆଉ ଜଣେ ଦି ଜଣ ସାଙ୍ଗ ଅଛନ୍ତି, ମିଶିକି ସମସ୍ତେ ଯିବା ବୁଲିବା।
ହଁ, ଏବେ ତ ବହୁତ୍ ବଦଳି ଗଲାଣି ଏବେ ବହୁତ୍ ମାନେ ଆହୁରି ଜାକ୍ ଜମ୍ରେ ହଉଚି।
ହଁ, ମାନେ ଏବେ ତ ଦିନୁକୁ ଦିନ ବି ମାନେ ଭୁବନେଶ୍ୱର ବି ଦେଖିଥିବ ମାନେ ଟିଭିି ନ୍ୟୁଜ୍ ଘରିକାରେ ବି ଦେଉଚି, ଭୁବନେଶ୍ୱରରେ ଦେଖିଚ ନା ଏଥରକ ପୁରା ବହୁତ୍ ବଢ଼ିଆ ମେଢ଼ ସବୁ କରିଚନ୍ତି, ରସୁଲଗଡ଼ ହେଲା ନୟା ପଲ୍ଲି ହେଲା ବରମୁଣ୍ଡା ହେଲା। ଏଥର ତ ବହୁତ୍ ସାରା ବଢ଼ିଆ-ବଢ଼ିଆ ସବୁ କରିଚନ୍ତି ମାନେ ଆମର ଆଗର ଯୋଉ ଗେଟ ଘରିକା ନା ସେଇଟା ତ ବହୁତ୍ ହି ବଢିଆ କରିଚନ୍ତି, ଉଁ ମାନେ ଆମର ଏଥରକ ର ସୁଲଗଡ଼ରେ ମେଢ଼ ହେଇଚି ମାନେ ଯୋଉ ଆମର ବୈଷ୍ଣବି ଦେବୀ ଠାକୁରଙ୍କ ମନ୍ଦିର ଭଳିଆ ପୁରା ଗଛ ପା ହାଡ଼ ଲୋକ ପୁରା ବଢ଼ିଆ ଦେଖାଯାଉଛି। କିନ୍ତୁ କଟକ୍ ରେ ତ ଟିକେ ଭିନ୍ନ ନା।
ନାଇଁ ଏଥରକ ତ ମୁଁ ଭୁବନେଶ୍ଵର ଯାଇନଥିଲି କିନ୍ତୁ କଟକ୍ ଯାଇଥିଲି। ଭଲ ହେଲେ ବହୁତ୍ ଭିଡ ହଉଚି, ଭିଡ ଜାଗାକୁ ଯିବାକୁ ଟିକେ ଏତେ ଭଲ୍ ଲାଗୁନି। ବାକି କିନ୍ତୁ ମେଢ ଗୁଡାକ ସବୁ ଭଲ ହଉଛି।
ହଁ ମେଢ ତ ବହୁତ୍ ଭଲ। କିନ୍ତୁ ଏଇ ଯୋଉ ପ୍ରବଳ ଭିଡ଼ ମାନେ ତମେ କଣ ଯଦି କାର୍ ନେଇକି ଯାଉଚ, ତମେ ଠିକ୍ସେ ବୁଲି ପାରିବନି। କିନ୍ତୁ ଯଦି ମନେକର ବାଇକ୍ ହେଲା କି ଚାଲ୍ଚାଲି ଗଲେ ହେଲେ ବୁଲିପାରିବ, କିନ୍ତୁ ଚାଲି-ଚାଲି ବି କେତେ ମେଢ ବୁଲିବ କଟକରେ ତ ଗଳି କନ୍ଦି ସବୁ ମେଢ଼ କେମିତି ବୁଲିବ ଏତେ ମେଢ଼ ବି।
ଆଉ ଆମେ ଯୋଉ ଯିବା କହୁଚ କେମିତି ଯିବା?
ଆମେ ଭାବୁଚେ ଆମେ ଯିବା ଭାରି ମୋ ସାଙ୍ଗ ଦି ଜଣଙ୍କର ସ୍କୁଟି ଅଛି ହେଲା, ଦି ଜଣ ଆମେ ପଳେଇବା ସ୍କୁ ଟିରେ ଚାରିଜଣ ଦି-ଦି ଜଣ ଚାରିଜଣ ପଳେଇବା। ହେଲା ଯେତିକି ବଡ଼-ବଡ଼ ମେଢ଼ ଆମର ହେଲା ଆମର ନ ଯୋଉ କଣ ସେଇଟା ଆମର ନୂଆ ବଜାର ମେଢ଼ ହେଲା, ଆମର କଟକ୍ ରେ ଆଉ ଯୋଉ ସବୁ ଭଲ-ଭଲ ମେଢ଼ ଚାନ୍ଦି ମେଢ଼ ଯୋଉଠି ସବୁ ହୁଏ। କିଛି-କିଛି ବଡ-ବଡ ମେଢ ଯୋଉ ଗୁଡାକ ଦେଖିବାକୁ ସୁନ୍ଦର୍ ଆମେ ସେଇ କି ସେଇ ଜାଗା ଖାଲି ଯିବା ବୁଲିକି ପଳେଇ ଆସିଆ, ଏତେ ଗଳି କନ୍ଦି ଆଉ ଭିଡ଼କୁ ଯିବାନି।
ହୁଁ। ମେନ୍ ହେଲା ଆମର ଏଇଠି ବା ବହୁତ ବଢିଆ ସେ ହଉଛି। ତମେ ଏଥରକ ଆସ ଏଇଠି ବୁଲିଯିବା।
ହଁ, ଏଥରକ ମୁଁ ତ ଯିବି ଭାବିଛି ଛୁଟି ଆଣିଛି ଚାରି ଦିନ। ଆଉ ଏଥରକ ଯିବି ଭାବିଛି ସେଇଠି ରହିକି ଟିକେ ଯାତ୍ରା ବହୁତ ଦିନ ହେଲା ଦେଖିନି। ଟିକେ ଯାତ୍ରା ଘରିକା ଦେଖିକି ଆସିବି ଆଉ ବୁଲାବୁଲି କରିକି ଆଉ।
ଆଉ ଘରେ କିଏ ଯିବେନି?
ଘରେ ଆଉ ସମସ୍ତଙ୍କୁ ନେଇକି ବୁଲି ପାଇଲେ ହେବ ନା ଆଉ।
ହଁ, ହଉ ଠିକ ଅଛି ଆମେ ସାଙ୍ଗ ମାନେ ଯିବା ଆଉ।
ଆଉ କଣ ସବୁ ଦଶହରାରେ, ପିଠାପଣା କଣ ସବୁ ହେଇଛି ଘରେ?
ପିଠା ପଣା ଆମର ଜଣେ ଡେଥ କରିଜାଇଛନ୍ତି ତ ତ ସେଥିପାଇଁ ଆମର କିଛି କିଛି ହେବନି ଏଥର।
ଓହୋ ହଉ ତାହେଲେ ମୁଁ ନହେଲେ ଘରୁ କରିକି ନେଇଯିବି ଆଉ।
ତମର ସବୁ କଣ ହେଇଛି?
ଆମର ହେଇଛି ମଣ୍ଡା ପିଠା ହେଇଛି। କାକେରା ପିଠା ହେଇଛି ଯୋଉ ସାଧା କାକେରା ବି ହେଇଛି। ଆଉ ପୁର କାକରା ହେଇଛି ଆରିସା ପିଠା ହେଇଛି। ଆଉ ବହୁତ ସାରା ପିଠା ହେଇଛି। ଛି ମାନେ ଚକୁଳି ତ ମେନ୍ ମାନେ ଆଉ ତ ବେଶୀ ବିଶେଷ କେହି ତେଲ ଛଣା ଜିନିଷ ଖାଇବାକୁ ଭଲ ପାଉନାହାନ୍ତି ନା ତ ତାର ଖାଲି ସିଏ ଯେଉଁ ଛଣା ମଣ୍ଡା ହେଲା ସାଧା କକରା ହେଲା ଇଏ ଖାଲି ଭୋଗ ପାଇଁ ହେଇଯାଇଛି ଠାକୁରଙ୍କ ପାଖରେ ଆଉ ଆମର ଚକୁଳି ପିଠା ଘରେ ଖାଇବା ପାଇଁ।
ମତେ ଟିକେ ଆଳୁ ପୁର ପିଠା ଟା ଭଲ ଲାଗେ।
ହଁ ସେ ଯଉ ସିଝା ମଣ୍ଡା ତ ଯଉଟା ଆମର କୋବି ଆଳୁ ଭଜା ହେଇକି ଯୋଉ ପୁର ଦିଆ ହୁଏ ମସଲା ଆରିକା ଦିଆହଇକି ହଁ ସେଇଟା ବି ଆମର ହେଇଛି। ସେଇଟା ଆଉ ନଡିଆ ପୁର ଆଉ ଗୋଟେ ହୁଏନି ବୁଟ ପୁର ଗୋଟେ ବି ହୁଏ।
ହଁ ହଁ ନାଇଁ ମତେ ଟିକେ ମିଠା ଏତେ ଖାଇବାକୁ ଭଲ ଲାଗେନି। ମୁଁ ସେଇ କେବଳ ସେଇଟା ହିଁ ଖାଏ ଆଉ ବିରି ପୁରଟା ବି ଯୋଉଟା ସେଇଟା ବି ଖାଏ।
ହଁ ନାଇଁ ଆମର ସେଇ ସବୁ ପିଠା ହେଇଛି ହଉ ମୁଁ ଯୋଉଦିନ ଯିବି ଘରକୁ ସେଇଦିନ ସ ସବୁ ପ୍ରକାର ପିଠାରୁ ନେଇଯିବି ତମ ପାଇଁକା ଆଉ।
ଆଉ ତମେ କୋଉ ଦିନ ଆସିବ?
ମୁଁ ଯିବି ଭାବିଛି ମୋତେ ତ ମିଳିଛି ଛୁଟି ମୁଁ ନେଇଛି ଷଷ୍ଠୀ ଠାରୁ ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ପାଞ୍ଚ ଦିନ। ପାଞ୍ଚ ଦିନ ନେଇଛି ଭସାଣି ଦିନ ପଳେଇ ଆସିବି। ତା ପରଦିନ ଅଫିସ୍ ଜଏନ୍ କରିବାର ଅଛି ନା। ପଳେଇ ଆସିବି ଆଉ ସେ ମୁଁ ତାର ଭିତରେ ଦିଦିନି ହଁ।
ଅଷ୍ଟମୀରେ ଏଇଠି ଆମର ବୁଲିବା। ତାପରେ କଟକ ଯିବା ଆଉ।
ଆଚ୍ଛା। ତମର ସେଇଠି ଠାକୁରଙ୍କ ଚକ୍ଷୁଦାନ କେବେଠୁ ହେଉଛି ସପ୍ତମୀରୁ ନା ଅଷ୍ଟମୀରୁ।
ନା ନା ଆମର ଏଇଠି ଦି ପ୍ରକାର ଠାକୁର ପୂଜା ହଉଛନ୍ତି ଅ ଗୋଟେ ଯୋଉ ସା ପାଳା ଅଛନ୍ତି ସେ ବ ସେଇଟା ତାଙ୍କର ଷଷ୍ଠୀ ଠାରୁ ଆଉ ନର୍ମାଲ ଆମର ଯୋଉ ଗାଁ ରେ ଯୋଉ ପୂଜା ହଉଛି ସେଇଟା ସପ୍ତମୀ ଠାରୁ
ଓ ଯେଉଁ ଆମର କୁହନ୍ତି କି ଏମିତି ଯୋଉ ଅ ପୀଠରେ ଗୋଟେ ଡେଟେ ହେଉଛି। ଆଉ ଆମର ମୁଦ୍ମୟୀ ମୂର୍ତ୍ତି ଯେଉଁଗୁଡ଼ାକ ସେଗୁଡ଼ାକ ଗୋଟେ ତାରିଖରେ ହେଉଛି।
ହଁ ହଁ ସେଇଟା ଆମର ହଁ।
ହୁଁ ହୁଁ ଆଛା। ହଉ ତାହେଲେ ମୁଁ ତାହେଲେ ଅଷ୍ଟମୀ ଦିନଠୁ ପଳେଇବି ଆମେ ଅଷ୍ଟମୀ ନବମୀ ତମ ଗାଁରେ ବୁଲିଯିବା ସେଇଠି ଆଉ ହଁ ନବ ଦଶମୀ ଦିନ ଯିବା ଭାରି କଟକ ଆଉ।
ହୁଁ।
ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି ନାଁ?
ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଛା।
ଆଉ ତମ ଘରେ ସବୁ କେମିତି କଣ ଅଛନ୍ତି?
ହଁ ଆମ ଘରେ ସବୁ ଠିକ୍ ଠାକ୍ ଅଛନ୍ତି ଏଇ ଦଶହରା ସକାଶେ ଟିକେ ଆସିଛନ୍ତି ଘରକୁ ମୋ ଭଉଣୀ ଘରିକା ସବୁ ବୁଲିବା ପାଇଁ ଆସିଛନ୍ତି ସେ ବୁଲାବୁଲି ସାରିଲେ ମୁଁ ମୋ ହଁ ମୋ ବୁଲିବା ପାଇଁ ତମ ସେଠିକି ଟିକେ ଯିବି ଭାରି ଆଉ ସାଙ୍ଗସାଥି ଆମେ ଟିକେ ମିଶିକି ବୁଲିବା ଟିକେ ମସ୍ତି କରିବା ଖାଇବା ପିଇବା ଆସିବା ଆଉ। ଆଉ ତମେ ଗଲେ ବୁଲିବାକୁ କଣ ଖାଇବ କଣ?
ନାଇଁ ମୁଁ ବାହାରୁ କିଛି ବେଶୀ ଖାଉନି ଦେହ ଖରାପ ହଉଛି ତ ସେଥିପାଇଁ ମୁଁ ବାହାରୁ କିଛି ଖାଉନି। ଦେଖିବା କଣ ଯଦି କୋଉଠି ଭଲ ଥିବ।
ହଁ ହଁ ସେଇ ବାହାରେ ବି କଣ ଖାଇବା ଖାଇ ଖାଇ ସେଇ ମନେକର ଚାଟ୍ ହେଲା କି ଦୋସା ହେଲା ଏଇତ ଖାଇବା ଆଉ କଣ ଖାଇବା।
ହଁ ଏବେ ତ ଏଇ ଯୋଉ ଇ ତେଲ ସବୁ ୟୁଜ୍ କରୁଛନ୍ତି।
ହୁଁ। ହଁ ସେଇତ ମାନେ ଆମର ଯାତ୍ରା ଘରିକା ହେଲା ମେଳା ଘରିକା ହେଲା ସେମାନେ ଆଉ ଭଲ ତେଲ ଆଉ ନାଁ ୟୁଜ୍ କରୁଥିବେ ଘର ଭଳିଆ ସେଇ ତ ସେଇ ପୋଡ଼ା ତେଲ ଆଉ ତଥାପି ତ ଲୋକଙ୍କର ଖାଇବା କମୁନି ଯାତ୍ରାରେ ଲୋକ ତ ଯାହା ପାରୁଛନ୍ତି ତାହା ଖାଉଛନ୍ତି। ହୁଁ।
ଆଉ ତମକୁ କଣ ଖାଇବାକୁ ଭଲ ଲାଗେ?
ମତେ ବି ତ ସେମିତି ବାହାର ଜିନିଷ କିଛି ଖାଇବାକୁ ଭଲ ଲାଗେନି। ଏଇ ଟିକେ ଗଲେ ଯଦି ହେଲା ଲଙ୍କା ଚପ୍ ହେଲା କି କୋବି ଚପ୍ ସେଇ ଗୋ ଗୋଟେ ଗୋଟେ ଖାଇଲେ ହେଲା ଆଉ ବାହାରେ ତ ଯୋଉ ଧୂଳି ଉଡ଼ୁଛି ଯା ଯାତ୍ରା ଘରିକାରେ ବେଶୀ ତ ହୁଏଇ ଯୋଉ ଦଶହରା ଘରିକାରେ ଯୋଉ ଯାତ୍ରା ପଡ଼େ ବଡ ଆକାରରେ ପଡେ ନାଁ ଆଉ ସେଠି ତ ବେଶୀ ଧୂଳି ଲୋ ଲୋକ ବହୁତ ବହୁତ ଧୂଳିମଳି ମାନେ ବାହାର ଜିନିଷ ଥୋଇଥିବେ ଘୋଡ଼େଇ ବି ନଥିବେ। ତ ସେଗୁଡ଼ା ଆଉ ଯାତ୍ରାରେ ଆଉ ଖାଇ ହବ ନାଁ ହୁଁଁ ହୁଁ।
ହଉ ହଉ ହଉ ମୁଁ ଯାଉଛି ଟିକେ ହଉ।
ହଉ ଠିକ୍ ଅଛି ଆଉ ମୁଁ ରଖୁଛି ମୁଁ ଗଲେ ତମକୁ ଫୋନ୍ କରିବି ଆଉ।
ହଁ ହଁ।